ହ୍ୟାଲୋ।
ହଁ ଆଣ୍ଟି କୁହନ୍ତୁ ସେତେବେଳେ କୌଣସି ନେଟୱର୍କ ପାଇଁ କଲ ଟି କଟି ଯାଇଥିଲା ନାଇଁ କି।
ଆଜ୍ଞା।
ଓହଁ ତ ମୁଁ କହିବା କଥା ଆମେ ସେ ଗ୍ରାମୀଣ ଜୀବନ ଉପରେ ଆଲୋଚନା କରିବା ତ। ଦେଖନ୍ତୁ ଗ୍ରାମ ଗ୍ରାମାଞ୍ଚଳର ଲୋକମାନଙ୍କ ମଧ୍ୟରେ କଣ ହୁ ନା ପାରସ୍ପରିକ ସ ସ୍ନେହ ଶ୍ରଦ୍ଧା ସହଯୋଗିତା ଯୋଉଟା ଆପଣ କହିଲେ ସବୁ ଦେଖିବାକୁ ମିଳେ ସେ ସୁଖ ଦୁଃଖ ସମୟରେ ସମ ସମସ୍ତେ କଣ ନା ଲୋକମାନେ ଏକାଠି ହେଇକି କାମ କରନ୍ତି ଗାଁ ରେ ବିଭିନ୍ନ ପ୍ରକାର ପର୍ବପର୍ବାଣି ହେଇ ଗଲା ତ କଣ କରନ୍ତି ନା ଖୁସି ସେ ମାସରେ ମନାନ୍ତି କିନ୍ତୁ ସହରରେ କିଛି ସେମିତି କିଛି ମାନେ ନ ତ ଲାଗେନି କି କିଛି ପରିଲକ୍ଷିତ ହୁଏ।
ନା ସେଟା। ଲାଗେ ନାହିଁ କିନ୍ତୁ ଲୋକମାନେ ଖୁସି ମନାନ୍ତି। ସହରାଞ୍ଚରେ କିନ୍ତୁ ଏଇଟା ନୁହଁ ପଇସାର ମାନେ ସେ ସବୁବେଳେ ସମସ୍ତେ ଦେଖାନ୍ତି। ମୋ ପାଖରେ ଏତେ ପଇସା ଅଛି।ମୁଁ ଏଟା କିନ୍ତୁ ଗାଁ ରେ ସେଇଟା ନାହିଁ। ଗାଁ ରେ ସ୍ନେହ ମମତାର ଥାଏ। ମେନ ହେଲା ମଣିଷର ସ୍ନେହ ଆଉ ମଣିଷର ଆତ୍ମୀୟତା। ଆତ୍ମବଳରେ ମାନେ ଆ ଆତ୍ମ ଅ ଆତ୍ମାରେ ଅଛି ମୁଁ ତତେ ସାହାଯ୍ୟ କରିବି ସେଇଟା ଥାଏ କିନ୍ତୁ ସହରାଞ୍ଚଳ ସେସବୁ ଦେଖିବାକୁ ମିଳେନି।
ଆଛା ମୋ କହିବା କଥା ଆଣ୍ଟି ଦେଖନ୍ତୁ ଆପଣ ଯଦି କହୁଛନ୍ତି ଗାଁ ଯଦି ଏତେ ଭଲ ତାହେଲେ ଲୋକମାନୋନ କାହିଁକି ମାନେ ଗାଁ ଛାଡିକି ସହର। ବି ମୁୁଖୀ ହଉଛନ୍ତି ତା ଉପରେ କିଛି କହିବେ କି।
ସହରା ଅଭିମୁଖୀ ଏଥିପାଇଁ ହଉଛନ୍ତି ମା ଚାଷ ବାସ ଛାଡିକି ସହରାଞ୍ଚଳରେ ବଡ।
କଳକାରଖାନା ହେଲା ମାନେ ହଁ ଆଜ୍ଞା।
ଅଛି କି। କିଛି ଇଏ ଅଛି ସେଥିପାଇଁ କନା ଲୋକମାନେ କା ମାନେ ଗାଁ ଛାଡି ସହରାଞ୍ଚଳକୁ ଆସୁଛନ୍ତି। ସହରାଞ୍ଚଳକୁ କେବଳ ରୋଜଗାର। ପାଇଁ ଆସୁଛନ୍ତି ରୋଜଗାର କରିବା ସହିତ ବି ସେ ମାନେ ଗ୍ରାମାଞ୍ଚଳର ସବୁ ଇଏକୁ ଭୁଲି ଯାଉଛି। ସେମିତି।
ଆଣ୍ଟି ଶୁଣନ୍ତୁ ଟିକେ ଯୋଉ ଆପଣ କହିଲେ ରୋଜଗାର ପାଇଁ ଆସୁଛନ୍ତି ସେ ଗାଁରେ ରହିକି ବି ରୋଜଗାର। କରିପାରିବେ କିନ୍ତୁ କଣ କହିଲେ ସେ ଆସ୍ତେ ଆସ୍ତେ ତାଙ୍କ ମନରେ କାମର ଭାବନା ଟା। କମିଗଲାଣି କି ସିଏ ଭାବୁଛନ୍ତି ସହରର ଦେଖ ସହର ଟା ବାହାରୁ ଚକ ଚକ୍ମୟ ଯୋଉ କୁହନ୍ତିନି। ଦୂର ପାହାଡ ସୁନ୍ଦର ତ ସେଇଭଳିଆ ପରିସ୍ଥିତି ସହରରେ ସେ। ସୀତ ଯାଆନ୍ତି ସହରକୁ କିନ୍ତୁ ସହରର ଯୋଉ ବ୍ୟୟ। ବହୁଳ ଖର୍ଚ୍ଚ ବହୁଳ ଧର ଜଣେ ଆସିକି ରହିବ। ତାର ଘରେ। ବଡା ଅଛି ଖାଇବା ଅଛି ତାର ଯିବା ଆସିବା ଅଛି ସବୁ ବାଦ ରେ ସେ କେତିକି ପଇସା ସଞ୍ଚୟ କରିପାରୁଥିବ।
ସେଇଟା ସେ ସେଇଟା ସମସ୍ତେ ମାନେ ବୁଝୁନାହାନ୍ତି। ମାନେ ଅବିକା ଦେଖ ଅବିକା ଦାଦନ ଖତି ଖଟିବା ପାଇଁ କିନା ଲୋକମାନେ ସହରରୁ ସହରକୁ ଯାଉଛନ୍ତି। ବଡ ବଡ ସହର ମାନଙ୍କୁ ଯାଉଛନ୍ତି। କାହିଁକି ସେ କଣ ପାଇଁ ଯାଉଛନ୍ତି। ଆଜି ଆଜି ଆଜି ଭାରତରୁ ଭାରତରୁ। ଅଧିକାଂଶ ଲୋକ ଦାଦନ ଖଟିବାକୁ ଅଲଗା ଦେଶକୁୁ ଯାଉଛନ୍ତି କାହିଁକି ଯାଉ।
ଆଜ୍ଞା କାହିଁକି ନା କିଛି ପଇସା ଲୋଭରେ ବା ମାନେ ଅଧିକ କାମ। ପାଇବା ଆଶାରେ କିମ୍ବା ନିଜ ଘର ପରିବାର ର ଦୁଃଖ ସହି ନ ପାରି ଏମିତି ବହୁତ କିଛି।
ବହୁତ କିଛି କାରଣ ଅଛି ସେଥିପାଇଁ ଶୁଣ ସେ ସେଇଥିପାଇଁ ହିଁ ଲ। ଲୋକମାନୋନେ ଯାଉଛନ୍ତି ନା ନିଜ। ପରିବାରରୁ ପରିବାରକୁ ଖୁସି। ଖୁସିରେ ରଖିବା ପାଇଁ ବା କିଛି ବି କିଛି ବି କାରଣ ଥାଏ ସେଥିପାଇଁ ସେ ଯାଉଛନ୍ତି। ହେଲେ କଣ ଅଛି ତାପାଇଁ କିଛି ସ। ସଂଶୋଧନ ମାନେ ଏହାର ସଂଶୋଧନ ବାଟ। କଣ ମା।
ଆର ବାଟ ହଉ। ଯେ ଆମେ କଣ କରିବା ନା ଦେଖନ୍ତୁ ଆମ ମୁଁ କହିବା କଥା ବର୍ତ୍ତମାନ ସମୟରେ ଗ୍ରାମୀଣ ଜୀବନରେ ଅନେକ ପରିବର୍ତ୍ତନ ଆସୁଛି ଯେ ଯୋଉଟା କି ସହରରୁ ଉପଲବ୍ଧ ହଉଛି ଗାଁ ରେ ବି ଉପଲବ୍ଧ ହଉଛି । ଶିକ୍ଷା କଥା କୁହନ୍ତୁ, ସ୍ୱାସ୍ଥ୍ୟ କଥା କୁହନ୍ତୁ, ଯୋଗାଯୋଗ କୁହନ୍ତୁ ସବୁଥିରେ ଦିନକୁ ଦିନ ଉନ୍ନତି ଘଟୁଛି ତଥାପି କିନ୍ତୁ ଗାଁରେ ଦାରିଦ୍ର୍ୟ ଦେଖା ଯାଉଛି ଲୋକମାନେ ପାଠ ପଢିବାକୁ ଇଚ୍ଛା ପ୍ରକାଶ କରୁନାହାନ୍ତି ଉନ୍ନତ ଚିକିତ୍ସା ବା ଅଭାବ ରହୁଛି ତ ସେଥିପାଇଁ ଲୋକମାନେ କଣ କରୁଛନ୍ତି ନା ସହରକୁ ଅନେକ ଲୋକ ସେଥିପାଇଁ ସ୍ଥାନାନ୍ତରିତ ହେଇଯାଉଛନ୍ତି ।ଯଦି ଆମେ ସବୁ କିଛି କି କଣ କରିବା ନା ଯୋଉମାନେ ପାଠ ପଢିଛନ୍ତି ଯୋଉମାନେ ଅ ଗାଁର ଶିକ୍ଷିତ ଲୋକ କରିବୁ ।
ସତ କଥା ମା ସେଇଟା ତ ହେଇପାରିବ ହେଲେ କରିଆ କେମିତି?
ଆଉ ଗୋଟେ କଥା ଶୁଣନ୍ତୁ ଆଣ୍ଡି ଆଉ ମୁଁ କହିବା କଥା ଭାରତୀୟ ସଂସ୍କୃତିର ପ୍ରାଣ କେନ୍ଦ୍ର ହଉଛି ଗ୍ରାମୀଣ ତ ଦେଖନ୍ତୁ ଆଗେ ଗାଁ ରେ ହିଁ ଲୋକମାନେ କଣ କରୁଥିଲେ ନା ଗାଁ କୁ ମୁଁ ବି ଦେଖିଛି ଯୋ ଏତେ ବଡ ବଡ ରାଜା ମହାରାଜା ଯାହା ବି ହୁଅନ୍ତୁ ସେ ନିଜ ଗାଁ କୁ ବା ନିଜ କରେ ଜନ୍ମଭୂମି କୁ କେବେ ଭୁଲି ନାହାନ୍ତି । ସେ ଯେ କୌଣସି ଜାଗା କାହିଁକି
ପ୍ରତ୍ୟେକଟି ଲୋକ ମା ପ୍ରତ୍ୟେକଟା ଲୋକ ପ୍ରତ୍ୟେକଟି ଲୋକ ନିଜ ଜନ୍ମଭୂମି କି ବୁଲିବା ଉଚିତ ନୁହେଁ । କାରଣ ସେଇଟା ହଉଛି ଆମର ଜନ୍ମ ମାଟି। ଆମେ ଆମକୁ ଭଗବାନ ସେଇଥିରେ ହିଁ ସେଇ ଜାଗାରେ ହିଁ ଜନ୍ମ ଦେଇଛନ୍ତି ସେଇଟା ପ୍ରତ୍ୟେକ ଲୋକ ବୁଲିବା ଦରକାର ନୁହେଁ । କାରଣ ଯଦି ଆମେ ଜନ୍ମ ମାଟିକୁୁ ଭୁଲି ଯିବା ଆମେ ଯାଉଛେ ପ୍ରତ୍ୟେକଟି ଲୋକ ଯାଉଛେ ବାହାରକୁ ଯାଉଛନ୍ତି କୌଣସି କାମରେ ଯାଆନ୍ତୁ ବା କୌଣସି ବିଜନେସରେ କରିବାକୁ ଯାଆନ୍ତୁ ବା ବ୍ୟବସାୟ କରିବାକୁ ଯାଆନ୍ତୁ । ସେ ପୁଣି ରହିଲେ ବି ସେ ନିଜ ଶେଷ ସମୟରେ ସେ ଗାଁ କୁ ହିଁ ଆସୁଛନ୍ତି।
ଆଜ୍ଞା ମୁଁ କହିବି କଥା
ମନେଇଛନ୍ତି ଯେହେତୁ ସେଇ ମାଟିରେ ସେ ମୃତ୍ୟୁବରଣ କରିବା ପାଇଁ ଇଚ୍ଛା ପ୍ରକାଶ କରନ୍ତି ପ୍ରତ୍ୟେକଟି ଲୋକ ଇଚ୍ଛା ପ୍ରକାଶ କରନ୍ତି ହେଲେ କାହାର ଇଚ୍ଛା ପୂରଣ ହେଇପାରୁଛି କାହାର ଇଚ୍ଛା ହେଇପାରୁନାହିଁ ।
ତ ମୁଁ କହିବା କଥା ଆଣ୍ଟି ଦେଖନ୍ତୁ ଯଦି ଆମେ ଖାଲି ପଇସା ପଛରେ ବା କାମ ପଛରେ ପଡିକି ଯଦି ଆମେ ସହରାଭିମୁଖୀ ହବା ତ ଗାଁରେ ଚାଷ କରିବ କିଏ ଖାଇବାକୁ ଯୋଗେଇବ କିଏ?
ସେଇଟ ସେଇ ଗୁଟାକ ହଉଛି ସେଇ ଗୁଟାକ ହଉଛି ପ୍ରଥମ ମୁ ମୁଖ୍ୟ କାରଣ ହେଇଗଲାଣି ମା ଏବେ। ପ୍ରତ୍ୟେକ ଲୋକ ମାନେ ସହର ମୁଖି ହେଲା ବେଳକୁ ଗ୍ରାମ ଅଞ୍ଚଳର ଲୋକମାନେ ରହୁନାହାନ୍ତି କୃଷି କାର୍ଯ୍ୟ କରିବା ପାଇଁ ଚାହୁଁ ହିଁ ନାହାନ୍ତି ଆମେ ଯଦି କୃଷି ନକରିଆ ଗୋଟେ ମାନେ ଗୋଟେ ଦେଶ କୁ ଚଳଉଛି କେବଳ ଗୋଟେ କୃଷି ଯଦି କୃଷି ନଥାନ୍ତା ଲୋକମାନେ ମାନେ ଭାରତ ବର୍ଷରେ ବା ସାରା ବିଶ୍ଵରେ ଲୋକମାନେ ଖାଇ ଖାଦ୍ୟ ଖାଇବାକୁ ପାଆନ୍ତେ ନାହି। କିନ୍ତୁ ଲୋକମାନେ ବୁଝ ବୁଝୁ ନାହାନ୍ତି। ଖାଦ୍ୟ ହିଁ ଆମ ଯିବନ ନା ଖାଦ୍ୟ ଆମେ ବଞ୍ଚ କୁ ହେଲେ ପ୍ରଥମେ ଖାଦ୍ୟ ଟା ହିଁ ଦର୍କାର ନା ସେ ଖାଦ୍ୟ ତିଆରି କରିବ କିଏ? ସେ କା୍ୟାକୁ ଉତ୍ପନ୍ନ କରିବ କିଏ କୃଷି କରିବ । କୃଷି ଯଦି କହିବ କି ନାଇଁ ମୁଁ କୃଷି ମୋ ମୋ କର୍ମ ଛାଡିକି ମୁଁ ଯିବି ସହରାଞ୍ଚଳରେ ଅହେସ୍ ଆରାମ କରିବା ପାଇଁକା । ସେଠୁ କେମିତି କଣ କରିବା?
ତମେ ଏଇଠି ଗୋଟେ କଥା ଶୁଣନ୍ତୁ ଆଣ୍ଟି ଯୋଉ କୁହ ନ୍ତିନି କଥାରେ ନାଇଁ ବିନାଶ କାଳେ ବିପରୀତ ଠିକ୍ ଅଛି ମଣିଷ ନିଜର ବିନାଶ ନିଜ ମାନେ ନିଜେ ହିଁ କରୁଚି ବୁଝିପାରୁଛନ୍ତି ନା।
ଚେ
ସିଏ ଯ ସିଏ ଭାବୁନି ଯେ ମୁଁ ଯଦି ଏବେଠୁ କୃଷି କାମ ନ କରିବି ମୋର ଆଗାମୀ ପିଢି ପର୍ଯ୍ୟନ୍ତ ଚାଷ ସେ ଜମି ରହିବ ତ? ଯୋଉ ଭଳି ଘର କାରଖାନ ହୋଉଛି ଆଗାମୀ ପିଢି ପାଇଁ ଚାଷ ଜମି ରହିବ୍ ରହିବ କି?
କିଛି ରହ କିଛି ରହିବନି ମା ଅବିକା ମାନେ ଚାଷ ଜମି ଛାଡିକି କେବଳ ବଡ ବଡ ବିଲ୍ଡିଂ ତିଆରି କରୁଛନ୍ତି । ଆଉ ଜମି ପଡିଆ ପଡୁନି ଜମି କି ସେ ଫ ପିବି ବିଲ୍ଡିଂ ତିଆରି କରିଦୋଉଚନ୍ତି। ଜମିରେ ବଲା ସେଇ ଯେଉଁ ଜମିି ଜୋଚ୍ ଚାଷ କରନ୍ତେ ଚାରି ପାାଖରେ କିଛି ଗଛ ବଡ ବଡ ଗଛ ଲଗାନ୍ନନ୍ତି ତା ଦେହରେ ଛାଇ ମିଳନ୍ତା ଅକ୍ସିଜେନ ବି ମିଳନ୍ତା କିନ୍ତୁ ଲୋକମାନେ ସେଟା ଚାହୁଁ ହଁ ନାହାନ୍ତି।
ହଁ ନଇଁ ଦେଖନ୍ତୁ ଆଣ୍ଡି ଚାହୁଁନାହାନ୍ତି ନୁହେଁ ଏବେ ଗାଁ ଗାଁ ଏଇ ଯୋଉ ଚାଷ କ୍ଷେତ୍ରରେ କହିଲେ ନା ତ ମୁଁ କହିବା କଥା ଗାଁ ଲୋକ ଗୋଠୁ ସହର ସିରିସ ଶୋଉ ଅଛନ୍ତି ଚାାଷକୁ ସେଥିପାଇଁ ତୋର ଜାଗା ନଥିବ
ତାଙ୍କ ପାରୁ ପର୍ଯ୍ୟନ୍ତ ଯେତିକି ପରିବା ହେଇପାରିବ ଯେତିକି ଯାହା ହେଇପାରିବ ଲଗୋଉ ଚନ୍ତି ଯାହା ଦ୍ଵାରା ସିଏ ବି ଜାଣି ସାରିଲାଣି ନାଇଁ ପରିବାାରଖ ଜିନିଷ ମିଶୁଛି ସେଵାରା ତାଙ୍କ ଦେହ ନାଇଁ ପରିବା ହେଇ କିତ ଯିନିସ ମିସୁଚି ଯେତବେଳେ ତନ୍କ ଦେହ ଖରାପ ହବ ତ ସେଥିପାଇଁ ନିଜ କଣ କରୁଛନ୍ତି ନା ନିଜ ଛାତ ଉପରେ ଆଧୁନିକ ଯୋଉ ବୈଜ୍ଞାନିକ ପଦ୍ଧତି ବା କୃଷି ଅବଲମ୍ବନ କରିକି କରୁଛନ୍ତି। ତାଡ-କଅଁ କରୁଚନ୍ତି ନା ସିଏ ସେଇ ଜିନିଷ ଟା ଧର ଆପଣ ମୁଁ ମୋ ଛାତରେ ଟମାଟୋ, ବାଇଗଣ ଏଇଗୁରା କଲି ଠିକ୍ ଅଛି ଆପଣ ଝୁଡଙ୍ଗ ଘରିକା କଲେ ତ ମାନେ ସେ କଣ କରୁଚନ୍ତି ନା ଯେମତି ଆଗରୁ ଆମର ଜିନିଷ ଥିଲା ଯେ ଜିନିଷ ବଦଳରେ ଜିନିଷ ନଉଥିଲେ। ତ ସିଏ ସେଇ ପ୍ରସେସରେ କରୁଚନ୍ତି ବୁଝିପାରୁଛନ୍ତି ନା ଯାହାଦ୍ଵାରା ସେ ସୁସ୍ଥ ଖାଦ୍ୟ ପାଇପାରୁଛନ୍ତି। ତ ଯଦି ମୁଁ
ହଁ ସେ ତ ନିଜେ ନିଜେ ଉତ୍ପଦନ ଉତ୍ପାଦନ କରିବା ଦ୍ଵାରା କିଛି ରାସ୍ ରାସାୟନିକ ପଦାର୍ଥ ବି ତା ଧିରେ ପକଉନାହାନ୍ତି ଯାହାଫଳେରେ ଯେତିକି ହଉଚି ଯେତିକି ହଉଚି ସେ ସେତିକିରେ ସିଏ ସୁସ୍ଥ ଖାଦ୍ୟ ପାଉଚନ୍ତି ନାଁ।
ଆଜ୍ଞା ମୁଁ କହିବା କଥା ଦେଖନ୍ତୁ ଯଦି ସିଏ ସହରରେ ତାଙ୍କର ଜାଗା ନଥାଇକି ସେ ଚାଷ କରିପାରୁଛନ୍ତି ଆମେ ତ ଚାଷୀ ଘରର ପିଲା ନା ଆମ ପାଖରେ ଜାଗା ଅ ଚି ଆମେ ପରିଶ୍ରମ ଜାଣିଚେ କାମ କରିବାର ଶୈଳୀ ଜାଣିଚେ ହେଲେ ଆମେ କାହିଁକି ନା କରିବା। ଆମକୁ ବି ତ ସୁସ୍ଥ ରହିବାର ଅଛି ନା। ବୁଝିପାରୁଛନ୍ତି ନା। ତ ଦେଖନ୍ତୁ ତାପରେ ଏବେ ଏକା ମାନେ ଯେ-ଇଏରେ ଯୋଉଠି ଗୋଟେ ଲୋକ ମ୍ ଶହେ ବର୍ଷ ବଞ୍ଚୁଥିଲା ଏବେ ଦେଖନ୍ତୁ ଷାଠିଏ ବର୍ଷ ବଞ୍ଚିବା ଏବେ ବହୁତ ମୁସ୍କିଲ୍ ହେଇ ପଡୁଚି। କାହିଁକି? ନାଁ ଆମର ଅନିଦ୍ରା। ମୋବାଇଲ୍ ମାନେ କଣ କହିଲେ ଖାଦ୍ୟପେୟ ସମସ୍ୟା ତାପରେ ଚିନ୍ତା ଟେନସନ୍ ଏଇଗୁରା ସବୁ ମଣିଷ କଣ କରୁଚି ନା ନିଜ ମାଇଣ୍ଡ ଇଏ କରିକି ଏଇ ପ୍ରୋବ୍ଲେମ୍ ହିଁ ହଉଚି। ବୁଝି ପାରୁଚନ୍ତି ନା ଆଣ୍ଟୀ।
ସବୁ କାମ କରୁଚନ୍ତି ନା। ନିଜ ଅସୁବିଧା ଟା ହିଁ ନି ସେ ଆମେ କରିପାରୁଚେ କରୁଚେ।
ପୋସ୍। ମଣିଷ ଆଜ୍ଞା କିଛି ବୁଝିପା ଲୋ ସି ଶୁଭୁଚି ତ। ହଁ ତ ମଣିଷ କଣ କରୁଚି ନା ନିଜଅଅ ଯୋଉ ଦେଖନ୍ତୁ ଲୋ-ଡାଇନେସୋର ଭଳିଆ ଜୀବ ଯଦି ଏ ସଂସାରରୁ ଲୋପ୍ ପାଇଗଲା ତାଆଗରେ ମଣିଷ ଆଣ୍ଟୀ କଣ କହିଲେ ସିଏ ଯଦି ପରିବେଶ ସହିତ ଆଜ୍ଞା ସିଏ ଯଦି ପରିବେଶ ସହିତ ଖାପ ଖୁ ଖୁଆଇ ଚଳିଥାନ୍ତା ଆଜି ବୋଧ ହୁଏ ତ ସେ ବଞ୍ଚିଥାନ୍ତା। ଆଚ୍ଛା କିନ୍ତୁ ମଣିଷ ପାଖରେ ସବୁ ଥାଇକି ବି କିଛି ନଥିଲା ଭଳିଆ ହଉଛେ। ମୁଁ ଜାଣିପାରେ କୁକୁର
ବିବେକ ସବୁ ଅଛି କିନ୍ତୁ ମଣିଷ ସେଟା ଠିକ କାର୍ଯ୍ୟରେ ଲଗଉନି କୁକୁର ଗୋଟେ କୁକୁର ଗୋଟେ ମାନେ ଯିବ କି ସେ ମାଲିକର ଲୁଣ ଖାଇଛି ମାନେ ତାର ଗୁଣ ସିଏ ଗାଉଛି ମାନେ ସେ ତାକୁ ଖାଦ୍ୟ ଦେଇଛ ସେ ତମ ଘର ପାଖରେ ରହିକିନା ରାତିରେ ତୁମକୁ ସୁରକ୍ଷିତ। ରଖୁଛି ବା କିଏ କିଏ ଆସିଲେ କି ବିଲେଇ ଏତେ ଆଉ କି ଆଁ କି ଅଲଗା ଜୀବଜନ୍ତୁ ହଉ କି ଅଲଗା ଲୋକ ଚୋରଟିଏ ହଉ କି ତମ ଘରକୁ ପ୍ରବେଶ କରିବା ପୂର୍ବରୁ ସେ ତମ କୁକୁର ଟାକୁ ପ୍ରବେଶ ମାନେ ପାର କରିବା ଦରକାର। କିନ୍ତୁ ହ ଅଭିଜ୍ଞା ଅଭିକା କିଛି ମାନେ ହୁଁ।
ତ ମୁଁ ହଁ କୁହନ୍ତୁ ଏନଟି
ହଁ ମା କୁହ?
ତ ମୁଁ କହିବା କଥା ଦେଖନ୍ତୁ? ଯଦି ମଣିଷ ପାଖରେ ଜ୍ଞାନ ଅଛି ଆଗକୁ ବଢ଼ିବାର ଶକ୍ତି ଅଛି ଧୈର୍ଯ୍ୟ ଅଛି ସାହସ ଅଛି ସେଇ ଗୁଣଟାକୁ ସେ ଯଦି ଭଲରେ ମାନେ ଲଗେଇବ ନା ଆଉ ଉଷେଇ ଗୋଟେ ଚାହିଁଲେ ମାନେ ଯୋଉ ସୁନ୍ଦର ଜଗତଟି ସୃଷ୍ଟି କରିପାରିବ ଏଇ ଯୋଉ ଏବେ ଯୋଉ ଛ ବା ଧଵଂସ ଆଡକୁ ଯୋଉ ପୃଥିବୀ ଯାଉଛି ତାକୁ ବି ସିଏ କଣ ଘରେ ଳକି ସବୁଜ ସୁନ୍ଦର ପୃଥିବୀ କିଏ କରିପାରିବ? ବୁଝି ପାରୁଛ? ସେରା
କରିପାରିବ ମା ସବୁ କରିପାରିବ ମଣିଷର ଏତେ ଭଗବାନ ତାକୁ ତେ ବୁଦ୍ଧି ବିବେକ ଯାହା ସବୁ ଦେଇଛନ୍ତି ଭଗବାନ ସେ ଖୁନ୍ଦିକି ରଖିଛି କିନ୍ତୁ ତାକୁ କାର୍ଯ୍ୟରେ କରୁନି ଯଦି କାର୍ଯ୍ୟରେ କରନ୍ତା ଯ ଆମ ପୃଥିବୀ ପୃଷ ସବୁଜମୟ ହେଇପାରନ୍ତା ହେଲେ ହେଇପାରୁନାହିଁ କାରଣ ଆମର ମଣିଷର ଅଳସୁଆ ସକାଶେ ହିଁ ହେଇପାରୁନି।
ଆଜ୍ଞା!
ଆଜ୍ଞା କୁହ- ସେ
ମୋ କହିବା କଥା ଆମେ ସମସ୍ତେ ନିହାତି ଗୋଟିଏ ଗୋଟେ